ହରି ଜଗନ୍ନାଥ।
ଜୟ ଜଗନ୍ନାଥ, କଣ କରୁଚୁ?
କଣ୍ କରୁଚନ୍ତି?
କିଛି ନାହିଁ ବସିଚୁ, ତମେ?
ଖାଇସାରିଲେଣି?
ନାଇଁ ଖାଇନି ‌, ତମେ ଖାଇଚ?
ଆଜ୍ଞା ମୁଁ ଖାଇସାରିଲିଣି ଆଉ କେକ୍ ଖାଇଲି ଆଉ ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଭଲ। ଆଉ ତମେ?
ହଁ ଆମର ବି ସମସ୍ତେ ଭଲ ଆଉ। ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମର ଆମ ଘରେ ମୁଁ, ଦିଦି, ଭାଇ ମୋର ଦିଟା ଛୁଆ ଦିଦି ଦିଦିଙ୍କର ଶଶୁର ଆଉ ତମର?
ମୋର ବାପା ମା ମୁଁ ଜେଜେମା ବଡପା ବଡବୋଉ ପିଇସୀଙ୍କର ଗୋଟେ ପୁଅ। ଆଉ ଭାଇ ଦି ଜଣ ଅଛୁ ଆଉ ଆଉ ଆପଣ ଏବେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ?
ନାଇଁ ନାଇଁ କୁଆଡେ କୁ ଯିବି କୁଆଡେ ନାଇଁ? ତମେ ଯାଇଥିଲ କି କୁଆଡେ?
ଆଜ୍ଞା ନାଇଁ ଯାଇଥିଲି ମାମୁଁ ଘରୁକୁ ଆସିଲି ଏବେ ଆଜି ଆସିଲୁ ଆଉ
ଓହୋ ମାମୁଁ ଘର କୋଉଠି?
ମାମୁଁ ଘର କଟକ।
ହଁ ହଁ ହୁଁ କଟକରେ ମୋର ବି ଜଣେ ରିଲେଟିଭ ଅଛନ୍ତି ତ ହଉ କଣ ହେଲା?
ମୋ ଭଉଣୀ ଦି ଜଣ ବି କଟକରେ ମ୍ୟାରେଜ କରିଛନ୍ତି ଜଣେ ଟ୍ରା ଆଠଗଡ଼ ପଟରେ ଆଉ ଜଣେ ସେ କଟକରେ ଆଉ ଏଇ ଜ ଏପ୍ରିଲ ଜଣଙ୍କର ମେ ରେ ଜଣଙ୍କର ବାହାଘର ହେଇଥିଲା। ଆଉ ଜଣଙ୍କର ବାହା ଆର ବର୍ଷ ମାର୍ଚ୍ଚ ମାସରେ ଆଉ
ଅହ।
ଆଉ ଆପଣ ଯାଇଥିଲେ ଅଲାରନାଥ?
ଆଜ୍ଞା। ଯାଇଥିଲି ଆଉ ହଁ ଠାକୁରଙ୍କୁ ଭଲ ଅଛ? ରଥଯାତ୍ରା ଯାଏଁ ସେଇ ଆମର ଯୋଉ ଠାକୁର ଯୋଉ ଅଣସରରେ ରୁହନ୍ତି। ତାଙ୍କୁ ସେତେବେଳେ ଦର୍ଶନ କରନ୍ତି ଆଉ ମାନେ ତମେ ବର୍ଷକ ଯାକ ତାକୁ ଠାକୁରଙ୍କୁ ଦର୍ଶନ କରିବା ଯାହା ଆଙ୍କୁ ଥରେ ଦର୍ଶନ କରିବା ସହିତ ସମାନ।
ଆଜ୍ଞା କଣ ଅଣସର ଘରେ ଯେତେ ଦିନ ରହିବେ ଠାକୁର
ସେତିକି ଦିନ ଏଠି ଏଠି ସେତିକି ଦିନ ଦର୍ଶନ କରିବା ମାନ୍ୟତା ଭଲ ମାନେ ତା ଦର୍ଶନ କଲେ ତ ଚଳିବ କିନ୍ତୁ ପନ୍ଦର ଦିନ ଠାକୁରଙ୍କୁ ଦର୍ଶନ କରିବାଟା ମାନେ ମାନେ ଜଗନ୍ନାଥ ଯେତେବେଳେ ଅଣସର ରହିବେ ଏଠି ଦର୍ଶନ କରିବାଟା ମାନେ ଭଲ ପନ୍ଦର ଦିନ
ଆଜ୍ଞା।
ହ୍ୟାଲୋ।
ଆଜ୍ଞା ଆଉ କଣ ଖାଇଥିଲି ଆଜି?
ମୁଁ ଏଇ ରୋଲ ଖାଇଥିଲି।
ଆଛା।
ହ୍ୟାଲୋ।
ଆଉ ଘରେ ସମସ୍ତଙ୍କ ଦେହ ପା ଭଲ।
ହଁ ସମସ୍ତେ ଭଲ ଅଛନ୍ତି।
ହୁଁ।
ଆଉ
ଆଉ ଆପଣ କଣ ପଢାପଢି କରୁଛନ୍ତି?
ହଁ ମୁଁ ବି ଥିଲ ହଁ ହୁଁ ବି ଫେ
ଆଚ୍ଛା।
ମୋର ରାସ୍ତଲି ଇଂଲିଶ ସାଙ୍ଗ ଅଛି।
ଆଚ୍ଛା ବଢିଆ ଇଂଲିଶ କହୁଥିବେ ଆଉ ଯାହା ହଉ।
ସେମତି ଆଉ ଇଂଲିଶ ଅନର୍ସ ନେଇଯାଇଥିଲେ ଇଂଲିଶ ଇ ଅକ୍ଷର ବି ଆସେନି।
ଆଚ୍ଛା ଆପଣ କେବେ ବିରଜା ମନ୍ଦିର ଆସିଛନ୍ତି?
ବିରଜା ହଁ ବିରଜା ଯାଇଛି ଆଉ।
କଣ ଦେଖିଲେ ବିରଜା ମନ୍ଦିରରେ?
ବିରଜାରେ ବିରଜା ଠାକୁରଙ୍କୁ ଦେଖିଲି।
ଆଉ ବିରଜା ମାଙ୍କ ବିଷୟରେ କିଛି କହିପାରିବେ ମାନେ ଯାଇକି ସେଠି ବୁଲିଲେ କଣ ଶି ଖିଲେ କଣ ଦେଖିଲେ କଣ କେମିତି? ଆପଣଙ୍କୁ ଲାଗିଲା ଆପଣଙ୍କର କଣ ଅନୁଭୂତି ଟିକେ କହିପାରିବେ?
ନାଇଁ କହିପାରିବନି ତମେ କଣ ଜାଣିଛ କହୁନା ଟିକ ଆମେ ଶଣିବୁ।
ଆଜ୍ଞା ଆ ଯାଜପୁରରେ ବିରଜମା ମାନେ ପ୍ରତିଷ୍ଠିତ ଦେବି ଆଉ ମା ବିରଜା ମା ଆମର ବିରଜା ମାଙ୍କର ସବୁ ବର୍ଷ ଯେମିତି ଅ ଆ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଯେମିତି ରଥ ଟଣାା ହୁଏ ଆମ ବିରଜା ମାଆଙ୍କର ବି ସେମିତି ରଥ ଟାଣ ହୁଏ ସିଏ କେବଳ ଗୋଟିଏ
ସେଟା କୋ-କୋଉ ଟାଇମରେ ରଥ ଟଣା ହୁଏ ତାଙ୍କର?
ସିଏ ତାଙ୍କର ସେଇ ଦୁର୍ଗା ପୂଜା ଟାଇମ ରେ। ଦୁର୍ଗା ପୂଜା ପୂର୍ବରୁ ରଥ ଟଣା ହୁଏ ତ ସେଇ ରଥ ଟଣା ଟାଇମରେ ତାଙ୍କୁ ଦ ଦର୍ନ କରନ୍ତି ମାଆଙ୍କର ସାତ ଶୃଙ୍ଗାର ହୁଏ। ବଢିଆ ସେ ବେଶ ତାଙ୍କୁ ଦିଆ ହୁଏ ମାଆଙ୍କର ରଥ ଟା ହ ତା ସେ ରଥର ନା
ହୁଁ।
ଗୋଟେ ମାନେ ଅଲଗା ସେ ରଥର ନା। ଥର ଅ କାରୁକାର୍ଯ୍ୟ ବି ଅଲଗା ସେ ରଥ ଆମ ପୁରୀ ରଥ ଭଳିଆ ନୁହଁ। ସେ ରଥର ଅ ଆକାର ବି ଅଲଗା ସେ ପୁରା ଲମ୍ବା ହେଇକି। ସ ରଥର ଆକୃତି
ଓହୋ।
ମନାଯାଏ କି ବିରଜା କ୍ଷେତ୍ରରେ ଯିଏ ପିଣ୍ଡ ପକାନ୍ତି ତାଙ୍କ ପିତୃପୁରୁଷଙ୍କୁ ଆତ୍ମା ଶାନ୍ତି ହୁଏ ଆ ପତ୍ନୀ ଘାଟରେ ପିଣ୍ଡ ପଡେ। ସେଠି ଯମ ମା ସାତ ଭଉଣୀ ଅଛନ୍ତି।
ହୁଁ ହୁଁ ସେଇଟା ମୁଁ ଯାଇଛି ଜମ ଘରୁ ସାତ ଭଉଣୀ ନାଭି ଗୟା ତ ସେଇଟା ମୁଁ ଯାଇଛି ହୁଁ।
କି ଯୋଉ ଝିଅ କିମ୍ବା ପୁଅଙ୍କର ମାନେ ବାହାଘରରେ ବିଳମ୍ବ ହଉଥିବ ସେଇଠି ଯାଇଁକି ଗାଧେଇ ଦେଲେ ମାଙ୍କୁ ଜନ୍ମ ମାସ ଗୋଟେ ବର୍ଷ ଭିତେରେ ବାହାଘର ହେଇଯାଏ।
ଆଚ୍ଛା ଆଚ୍ଛା ଉଁ ଏଇଟା ମୁଁ ବି ଶୁଣିଥିଲି ଏମତି କିଛି ଗୋଟେ ହୁଏ ହୁଏ ମୋର ବି ଗୋଟେ କଜନ୍ ହବ ସେମତି କିଛି ଗୋଟେ କରିଥିଲା ତାର ସେଇ ବର୍ଷ ଭି ତେରେ ହିଁ ମ୍ୟାରେଜ୍ ହେଇଗଲା।
ଆଜ୍ଞା ଆଉ ସେଠି ଜ ମନ୍ଦିର ବି ଅଛି। ଆଉ ଆମର
କଁ କରୁଚ?
ମୋର ଏବେ ପିଜି ସରିଲା ମୋର ଏନ୍ ସି କଲେଜରେ ପିଜି କରୁଥିଲି ମୋର ଏବେ ସରିଲା। ଆଉ ମୁଁ ଏବେ ଇଣ୍ଟର୍ ଦଉଛି ଯୋଉଠି କଲ୍ ଆସିବ କହିବି ଆଉ।
ଆଚ୍ଛା ଆଚ୍ଛା।
ଆଜ୍ଞା।
କଣ ମାନେ ଫ୍ୟୁଚରରେ କିଛି ଗମେଣ୍ଟ୍ ଜବ୍ ପାଇଁ କଣ ଇଚ୍ଛା ଅଛି ନା ନାଇଁ।
ହଁ ଗମେଣ୍ଟ୍ ଜବ୍ ପାଇଁ ତ ଇଚ୍ଛା ଅଛି ଉଁ ମାତ୍ର ପଢାପଢି ଏ ତେ କିଛି କରିପାରୁନି ଆଉ ପାଠ ପଢାପଢି କରିି ବି ଏଡ୍ ଦେଇଥିଲି। ମୋ ଭଉଣୀର ବାହାଘର ଥିଲା ତ ବେଶୀ କିଛି ପଢା ବି କରିପାରୁନି। ଫେବୃଆରୀ ମାସରୁ ଆମ ବାହାଘର ଚାଲିଛି ଫେବୃଆରୀ ଜଣଙ୍କର ବାହା ମାର୍ଚ୍ଚରେ ଜଣଙ୍କର ବାହାଘର ହେଲା। ତାପରେ ମେରେ ଜଣଙ୍କର ବାହାଘର ହେଲା। ତାପରେ ବି ଏପ୍ରିଲ ମାସ ସେମିଷ୍ଟାର ରହିଗଲା ତ ମୁଁ ଆଉ ପାଠ ପଢାପଢି ଆଉ ଉଁ ବି ଏଡୂ ଏତେ ଭଲ ହେଇନି। ତାପରେ ଦେଖିବା କଁ କରିବା। ଇଣ୍ଟରଭୁ ତ ଦଉଛି ପର୍ ଯା ହବ। ଫୁଣି ଆର ବର୍ଷ ଟ୍ରାଏ କରିବି ଆଉ।
କଁ ହେଲା କଁ ହେଲା।
ମୁଁ କହିଲି ଆର ବର୍ଷ ନହେଲେ ଟ୍ରାଏ କରିବି ଆଉ ଆପଣଙ୍କର କଁ ଇଚ୍ଛା କରିବା ପାଇଁ।
ମୋର ସେଇ ଟିଚର୍ ଲାଇନରେ ଯିବାର ଇଚ୍ଛା ଅଛି ଆଉ।
ଆଜ୍ଞା ଆପଣ ବିବା ବାହା ହେଇ ସାରିଲେଣି? ମୁଁ କହିଲି ଆପଣ ବାହା ହେଇ ସାରିଲେଣି।
ହଁ ବାହା ହେଇ ଯାଇଛି।
ବାହା ହେଇ ଯାଇଛନ୍ତି।
ହଁ ହଁ।
ହେଲେ
ଆଜ୍ଞା।
ମୁଁ କହିଲି କେବେ ବାହା ହେଲେ?
ହଁ ହେଇଗଲାଣି ବର୍ଷେ ବାହାଘର।
ଆଚ୍ଛା।
ଉଁ
ପିଲା ଛୁଆ କିଛି ହେଇଛନ୍ତି ନା ହେଇନାହାନ୍ତି?
ନାଇଁ ନାଇଁ ନାଇଁ ଏବେ କିଛି ସେଇରା ପ୍ଲାନିଂ ନାଇଁ। ଆଗେ ଜବ୍ କରିଆ ଦେଖିଆ ତାପରେ ସାରେ ଅଛନ୍ତି ଆମର ଟି ଆଇ ଅଛନ୍ତି।
ଆଚ୍ଛା କୋଉଠି ଅଛନ୍ତି?
ଆଠମଲ୍ଲିକପୁରରେ।
ଆଜ୍ଞା।
ଆଠମଲ୍ଲିକ୍ ରେ ଅଛନ୍।
ଆଠମଲ୍ଲିକ୍ ଆଠମଲ୍ଲିକ୍।
ଆଚ୍ଛା ଆଚ୍ଛା।
ହୁଁ।
ଆଉ ରାତିରେ କଣ ଖାଇବା କଲୁ?
ରାତିରେ ଆମର ଚିକେନ୍ ତରକାରୀ ଆଉ
ହାଲୋ।
ହଁ ହାଲୋ। ଆମର ମୁଁ ଏବେ ରୋଲ୍ ଖାଇଥିଲି ଗୋଟେ ଚିକେନ୍ ରୋଲ୍। ଅଣ୍ଡା ରୋଲ୍। ଆଉ ଖାଇବି ତାପରେ ରୁଟି ଚିକେନ୍ ଅଛି ଖାଇବୁ ଆଉ। ସେ ରୁଟି ଚିକେନ୍ ହେଇଥିଲା।
ଆପଣଙ୍କ ଖାଇବା ପାଇଁ କଣ ଭଲ ଲାଗେ?
ମତେ ତ ବେଶୀ ନନ୍ଭେଜ୍ ଭଲ ଲାଗେ। ଭେଜ ରେ ବି ଭଲ ଲାଗେ ପନିର୍। ହଁ ଛତୁ ଏମିତି ଭଲ ଲାଗେ। ନନ୍ଭେଜ୍ ରେ ନନ୍ଭେଜ୍ ରେ ସବୁ ଭଲ ଲାଗେ। ସେମିତି ମୁଁ କହିପାରିବିନି କୋଉଟା କମ୍ପାରିଜନ୍ ବେଶୀ ଟିକେ ମଟନ୍ ଭଲ ଲାଗେ।
ତମେ?
ମଟନ୍ ଭଲ ଲାଗେ। ଚିକେନ୍ ଭଲ୍ ଲାଗେ। କଙ୍କଡା ଭଲ୍ ଲାଗେ। ଚିଙ୍ଗୁଡି ଭଲ୍ ଲାଗେ। ଅଣ୍ଡା ଭଲ୍ ଲାଗେ। ସବୁ ଭଲ ଲାଗେ।
ହାଲୋ।
ହାଲୋ।
ଆଜ୍ଞା।
ହଁ ଶୁଭୁନି?
ଆପଣ ପୁରୀ, ଆଜ୍ଞା ଆପଣ ପୁରୀ ମନ୍ଦିର ଯାଇଥିଲେ ବୁଲିବା ପାଇଁ?
ପୁରୀ ମନ୍ଦିର ନାଁ ମୁଁ ଯାଇନି ପୁରୀ ମନ୍ଦିର ବୁଲିବାକୁ। ପୁରୀରେ ତ ଏବେ ଠାକୁର ଅଣସରରେ ଅଛନ୍ତି ଯାଇନି ଆଉ। ହାଲୋ ହାଲୋ। ହାଲୋ।
ହଁ। ଆଜ୍ଞା ଆଉ ଆପଣ କଥା ହେଇଥିଲେ ଆପଣଙ୍କ ଭଉଣୀଙ୍କ ସହିତ?
ନାଇଁ ଆଉ କଥା ହେଇନି ଆଉ।
ଆଚ୍ଛା।
ଆଉ ତମ ବାବା କଣ କରନ୍ତି?
ଏବେ କଥା ହେଇଯାଉନାହାନ୍ତି।
ହଁ କଥା ହେଇଯିବା। ତମ ବାବା ତମବାବା କଣ କରନ୍ତି?
ମୋ ବାବା ଚାଷ କରନ୍ତି। ଆମର ଚାଷ ଏବେ ସବୁ ଲାଗିଚି କଲରା, କାକୁୁଡି, ଝୁଡଙ୍ଗ, ଭେଣ୍ଡି। ହୁଁ। ହୁଁ ଜହ୍ନି ଏରା ତ ସବୁ ଲାଗିଚି। ଧାନ ବି ବୁଣା ହେଇଚି। ଆଉ ଆମର ବାଦାମ ।
ବଢିଆ ଆଉ।
ଆଜ୍ଞା, ଆପଣ ବାଦାମ
ବାଦାମ ହଁ ବାଦାମ ଖାଉ ଭଲ ଲାଗେ ବାଦାମ।
ହୁଁ ହୁଁ, ବାଦାମ କଣ ଭଜା ବାଦାମ ଭଲ ଭଲ ଲାଗେ ନା ସିଝା ବାଦାମ ଭଲ ଲାଗେ?
ହଁ ସିଝାଟା ଟିକେ ବେଶୀ ଭଲ ଲାଗେ, ଟାଇମ୍ ଥାଏ ନା ସିଝାଟା ବି ଭଲ ଲାଗେ ଭଜା ଭଜା ବେଳେ ଭଜାଟା ଭଲ ଲାଗେ, ସବୁ ଭଲ ଲାଗେ। ଆଉ?
ହଉ ମ୍ୟାଡାମ୍ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହୁଁଉଁ ମତେ ବି ବଢିଆ ଲାଗିଲା। ତମେ ଛୁଆଟା ଆଉ, ହଉ ନମସ୍କାର।